ତ କଥାଟା ଶୁଭୁ
ମୋ କଥା ଶୁଣା ସୁଭା ଯାଉନି। ହାଲୋ ହାଲୋ ହାଲୋ। ହାଲୋ। ହାଲୋ ମୋ କଥା ଶୁବାଗଲା।
ହଁ ଶୁବାଯାଉଚି।
ତମେ କଣ କରୁଚ?
ହାଲୋ।
ହାଲୋ ହଁ ତମେ କଣ କରୁଚ?
ମୁଁ ଟିକେ ମା ସାଙ୍ଗରେ ରୋଷେଇ କରୁଚି। ତମେ କଣ କରୁଚ?
ମୁଁ ମୁଁ ବି ମା ସାଙ୍ଗରେ ରୋଷେଇ କରୁଥିଲି ଏବେ ପଳେଇ ଆସିଲି। ପଦାକୁ ମୁଁ ଯାଉଚି ସାଙ୍ଗ ସହିତ ଟିକେ କଥା ହେବି।
ଟିକେ ମା ସାଙ୍ଗରେ ହେଲ୍ପ କରୁଚି ଆଉ ତମେ ଖାଇସାରିଲଣି?
ନା ନା ମୁଁ ଖାଇବି ଆଜି ଆମ ପଲାଉ ଆଉ ଚିକେନ ତରକାରୀ ହେଇଚି ଖାଇବି।
ହଁ ଆମର ବି ତ ସେଇଆ। ଆମର ଏ ଆଉ ଭାଇ ନେଇକି ଯିବ ଭୋଗ କରିବା ପାଇଁ ତାପରେ ଆମେ ଖାଇମୁଁ।
ହୁଁ ଆମର ବି ସେ ସେଇଟା ମୋର ସାନଭାଇ ଅଛି ସେ ନେଇକି ଯିବ ତାପରେ ଆମେ ଖାଇବୁ। ହଁ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି?
ହଁ ହଁ ଆଉ ତମ ଘର ମା ବାପା ସବୁ ଠିକ ଅଛନ୍ତି?
ହଁ ଆମ ଆମ ଘରେ ସମସ୍ତେ ଠିକ ଅଛନ୍ତି ତମ ଘରେ?
ହଁ ଆମ ଘରେ ସମସ୍ତେ ଠିକ ଅଛନ୍ତି।
ଆମ ଘରେ ତ ପଲାଉ ଆଉ ଚିକେନ ହେଇଚି ତମ ଘରେ କଣ ହେଇଚି?
ଆମର ଖିଚିଡ଼ା ଆଉ ଚିକେନ।
ହୁଁ ତମକୁ ଚିକେନ ଫେବରେଟ୍?
ହଁ ମତେ ବୋହୁତ ଭଲଲାଗେ ମୋ ମାକୁ କହିଲି ମତେ ଆଣିକି ଖିଚିଡା ସାଙ୍ଗରେ ଖାଇମିଁ।
ହୁଁ ଆଉ ଆଉ ତମେ ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ପଖାଳ ଭାତ ବଦାମ ଚଟଣୀ।
ହୁଁ ମୁଁ ବି ଖାଇଥିଲି। ପଖାଳ ଭାତ ବଦାମ ଚଟନି ଆଳୁ ଚଟନି। ପୋଟଳ ଭଜା ମାଛ ଏ ସବୁ ଖାଇଥିଲି।
ଏତେ ଏତେ ଖାଇଥିଲ ମୁଁ ଖାଲି ଦିଇଟା
ଆମ ଘରେ ଯେବେ ପଖାଳ ଭାତ ହୁଏ ଏତେ ଆଇଟମ ମୋ ମା ତିଆରି କରିଚନ୍ତି ପଖାଳ ଭାତ ସହିତ ମୁଁ ଆଉ ଅଧିକ ଆଇଟମ୍ ଖାଏ ନହେଲେ ମୋତେ ମଜା ଆସୁନି ଜମା ବି ଖାଇଲେ ପଖାଳ।
ହଁ
ଛାଡିଦେଲି ପଖାଳ ପେଟ ପୁରି ଗଲା ଆଉ କଣ। ହଁ ମୁଁ ଯାଇଥିଲି ୱାଟରପାର୍କ ଯାଇଥିଲି ସେଠାରେ କେତେ ମଜା ଆସିଲା ସେ ଝରଣା ସବୁରେ ବୁଲିଲି। ସେ ଗାଏ ଯୋଉ ଝରନା ସୁଭୁଚି କୋଉଦିନ ଯା
ଏଇ ଉପରେ ଯେମିତି ପକେଇ ଦୋଉଚି ପୁରା ମାନେ ମାନେ ଭୟ ନାଗୁଚି ପୁରା। ଉପରୁ ମାନେ ତଳକୁ ଆସିବା
ହଁ ପୁରା ଦେହ କଣ ହୋଉ ଯାଉଚି କେତେ ମଜା ଆସିଲା ସେ ଡ୍ରେସ ସବୁ ଦେଉଚନ୍ତି ଏ ଟ୍ରାକ୍ ପ୍ୟାଣ୍ଟ ଆଉ ଟି ସାର୍ଟ ଦେଉଚନ୍ତି ସେ ସବୁ ପିନ୍ଧିକି ଯାଉଛନ୍ତି ଏ ବୁଲିବାକୁ। ଗାଧେଇବାକୁ ସେଠାରେ କିଏ ଯିଏ ନ ଗାଧଉଚି ସିଏ ବୁଲୁଛି ସେଠାରେ ଖାଇବ ଜିନି ବହୁତ ଜିନିଷ ମିଳୁଛି ଛୋଲା ଭଟୁରା ମିଳୁଛି ଗୁପଚୁପ ମିଳୁଛି। ଆଉ ବର୍ଗର ମିଳୁଛି ପିଜ୍ଜା ମିଳୁଛି। ମାନେ ଯେତେ ପଇସା ଦେବ ସେ ସବୁ ଖାଇବ। ଆଉ ଗୋଟେ ୱାଟର ପାର୍କକୁୁ ଯାଇଥିଲି ସେ ସବୁରେ ଯେତେ ପଇସା ଥିଲା ସେ ସବୁ ପ ମାନେ ପୁରା ପଇସା ନେଲା ସେ ପୁରା ଫ୍ରି କରିଦେଇଥିଲା ଯିଏ ଯେତେ ଖାଇପାରିବ।
ହଁ ସେଟା ନୂଆ ଖୋଲା ଥିବ ତ ସେ ଆଡଭର୍ଟାଇଜ ପାଇଁ ଖୋଲି ଦେଇଥିବ ଆଉ। ଛାଡି ଦେଇଥିବ ଫ୍ରିରେ ସବୁ
ହଁ ସେ ଫ୍ରି କରିଦେଇଥିଲା ସେଥିପାଇଁ ବହୁତ ମ ମଜା ଆସିଲା ଖାଇଲି ଏତେ ବର୍ଗର ପିଜ୍ଜା ଏ ସବୁ ବ କୋଲ୍ଡ୍ରିଙ୍କ ବି ମିଳୁଥିଲା ସବୁ ଜିନିଷ ଫ୍ରି ମିଳିଥିଲା।
ହଁ ବଢିଆ ଆଉ ଆମକୁ କିଣିକି ଖାଇବାକୁ ପଡିଲା। ଗୋଟେ ମିଲ୍ ମାନେ ଏଗାରଶହ ଟଙ୍କା ଦେଇକି ସେଠି ପଶିବ ଅଁ ଫେର ତାପରେ ପଇସା ଦେଇ ଦେଇ ଦେଇେକି ଖାଇବ ଯାହା ଖାଇବ ସେଠି ପଇସା ଦବ।
ହଁ ନା ମୁଁ ମୁଁ ସେ ପାର୍କରେ ବି ଯାଇଥିଲେ ଆଉ ଆଉ ଗୋଟେ ପାର୍କରେ ବି ଯାଇଥିଲି ଆ ଆଉ ଗୋଟେ ମୋ ଭାଇ ଯାଇଥିଲେ ନା ସିଏ କହିଲେ ସେ ପାର୍କକୁ ଯାଅ ବହୁତ ଭଲ ମୁଁ ଯାଇଥିଲି ସେ ପାର୍କକୁ। ସେ ସେ ପାର୍କରେ ବହୁତ ବ ବଢିଆ ମଜା ଆସିଲା।
ହଁ ଭଲ ଆଉ।
ଖାଇଲୁ ବୁଲିଲୁ ଆଉ ତ ତମର ସେଠି ବାହାଘର ନାଇଁ ଆଁ ଆଁ ଆମର ଏଠି ତ ବହୁତ ବଢିଆ ବାଘର ଅଛି। ଆମ ସମସ୍ତେ
ହଁ ହଁ ଆମର ବି ଏଠି ଝିଅର ପୁଅର ସବୁ ବାହାଘର ହଉଛି ଆମେ ଯାଉଛୁ ବୁଲିବା ପାଇଁ। ଏ ବାହାଘରେ ଯାଉଛୁ ବିରିୟାନୀ, ଦହି, ଖଟା ଏବେ ଟିକେ ବର୍ଷା ପଡୁଛି ବୋଲିକି ଭଲ ଲାଗୁଛି। ଆଉ ନହଲେ ସେଇ ଯୋଉ ଖରାରେ ଖରାରେ ଗଲେ ଯାହା ଝାଡ ବାହାଉଚି ତମେ ଖାଇବ କଣ ସବୁ ଝାଡରେ ବହିଯାଉଚି ପଡେଇ ଆସିବ। ଯିବ ସାଙ୍ଗେ ସାଙ୍ଗେ ପଡେଇ ଆସିବ।
ହୁଁ। ହଁ ଖରାରେ ବାହାଘରରେ ହେଲେ ମ--ମଜା ଯେମି ଏ ମଜା ଯା କେବେବି ଆସିବନି ଖରାରେ ବାହାଘର ବର୍ଷାରେ ବର୍ଷାରେ ବି ହେଲେ ମଜା ଆସି ବନି ଥଣ୍ଡା ପାଗ ଥିବ ବାହାଘର ହେଲେ
ରେ ହେଲେ ବି କିଛି ଅସୁବିଧା ନାହିଁ ମଣ୍ଡପରେ ଆଉ ଭା ଘରେ ହେଲେ ସେ କାଦୁଅ ହେଇଯାଉଚି ଖରାରେ ଯୋଉ ପ୍ରବଡ ଖରା ସେ ତ ଏସି ବି କାମ କରୁନି ଏତେ ଲୋକ ଲୋକ ରହୁଚନ୍ତି ବାହାଘରରେ। ଝିଅ ବାଲା ଲୋକ ପୁଅ ବାଲା ଲୋକ
ହଁ ଏତେ ଖରାରେ କଣ କରିବା।
ହଁ।
ବହୁତ ଖରା ପଡୁଛି ଆଉ ଏ ଏବେ ତ ଆ ଆମ ଏଠି ପୁରା ଥଣ୍ଡା ପାଗ ହେଇଚି ଗୋଟେ ସପ୍ତାହ ହେଇଗଲାଣି ପୁରା ଥଣ୍ଡା ପାଗ ହେଇଚି।
ଆମ ଇଆଡେ ବର୍ଷା ପଡୁଛି ତ ସେଇଥିପାଇଁ ଥଣ୍ଡା ହେଇ ଖରା ବାହାରୁନି। ଏବେ ଖରା ଦରକାର ଖରା ବାହାରୁନି ଏ ଲୁଗା ପଟା ସବୁ ଶୁଖେଇ ପାରୁନୁ ଆଉ।
ମୁଁ ମୁଁ କାଲି କଣ କଣ କରିଥିଲି କହୁଛି ରୁହ ମୁଁ କାଲି ଏ ସକାଳେୁ ଉଠିଲି ମୁହଁ ଧୋଇଲି ମୁହଁ ଧୋଇଲା ପରେ ଘର ଖରକିଲି ଘର ଖରିକି ଚା ତିଆରି କଲି। ଚା ତିଆରି କରିବା ପରେ ମୋ ମା ମା ବାପା ଯାଇଥିଲେ କାଲି ନଲ ଆଉ ଗୋଟେ ଟ୍ୟାପ ଥିଲା ତା ଆମ ଟ୍ୟାପ୍ ଖ ଖରାପ ହେଇଯାଇଥିଲା ଯାଇକି ଟ୍ୟାପ୍ ନେଇକି ଆସି ଲେ ଟ୍ୟାପ ନେଇକି ଆସିକି ଝରକାରେ ଗୋଟେ ଜାଲି ଲଗେଇବା ପାଇଁ ସେ ଜାଲି ସବୁ ନେଇକି ଆସିଲେ। ମୁଁ ମୁଁ ତାଙ୍କ ପାଇଁ ମାଛ ତିଆରି କରିକି ରଖିଥିଲି ଭାତ ତିଆରି କରିକି ରଖିଥିଲି। ସା ଲାଦ ଆଉ ହଁ ଶିଖେଇ ଦେଇଥିଲେ ଆଉ ଚିପ୍ସ କରେଲା ଚିପ୍ସ ସେ ତିଆରି କରିକି ରଖିଥିଲି ସେ ଖାଇଲେ। ସେ କହିଲେ ମୁଁ ତ ସବୁବେଳେ ବୁଲିବାକୁ ପଳେଇଯିବି ଆଉ ବଢିଆ ବଢିଆ ଜିନିଷ ଖାଇବାକୁ ମିଳିବ। ଏ ଏମିତି କହିଲେ।
ହୁଁ। ଭଲ ଆଉ ତମେ ତ ରୋଷେଇ ତମ ମା ସିଖେଚନ୍ତି। ତମ ମା ପୁରା ଖୁସି ହେଇଯାଇଥିବେ। ତମ ବାପ ଖୁସି ହେଇଯାଇଥିବେ ମୁ
ପୁରା ଖୁସି ମୋ ବାପା କହୁଛନ୍ତି ମୋ ଝିଅ ଝିଅ ଏ ବହୁତ କାମ କରୁଛି। ଏମିତି କହିଲେ ଆଉ ସେଦିନ ଫାଦର୍ସ ଡେ ଥିଲା ମୁଁ ବାପାଙ୍କୁ ଗିଫ୍ଟ ଦେଲି ଗୋଟେ ଟି ସାର୍ଟ ଦେଲି ଗିପ୍ଟ କରିକି। ଆଉ ଚପଲ ଗୋଟେ ଗିଫ୍ଟ କଲି। ଆଉ ତାଙ୍କ ଫୋଟୋ ସବୁ ଷ୍ଟାଟସ ଛାଡିଥିଲି।
ହଁ ମୁଁ ବି ଫ ମୁଁ ମୋ ହାତ ହାତରେ ତିଆରି କରିଥିଲି ପକୋଡି ଆଉ ମୋ ବାପା ବାପା କହିଲି ବାପା ଏତିକି ମୋ ପାଖରେ ପଇସା ନାହିଁ। ଆ ଗିଫ୍ଟ ଦବା ପାଇଁ।
ନା ବାପା ତ ଗିଫ୍ଟ ମାଗିଥିବେ?
ହଁ କହିଲେ ମତେ ଦେଇଦିଅ ମୁ କ ହଉ ଅନଲାଇନ ରେୋଉଟ କଣ ହବ ସେଇଟା ନେଇ ନବ ଆଉ।
ହୁଁ ହୁଁ ତମ ବା ମୁଁ ମୋ ମୁଁ ଆଜି ସକାଳୁ ଉଠିଲି ଘର ସବୁ ଘର ଖରକି ମୁହଁ ଧୋଇଲି। ବାପା କୁ ଟିଫିନ ତିଆରି କଲି କଣ କଣ ଦେଲି କହିବି। ମୁଁ ବାପା କୁ ଭା ଭାତ ଦେବି। ଏ ଭାତ ଦେଲି, ଶାଗ ଦେଲି, ମାଛ ଦେଲି ଆଉ ଆଉ ଗୋଟେ କଣ ତରକାରୀ ଥିଲା। ନା ତରକାରୀ ଥିଲାନି। ଆଉ ଆଳୁ ଚଟନି ଦେଲି। ଶାଗ ଦେଲି, ଆଉ ଲଙ୍କା ଦେଲି। ଆଉ କାନ୍ଦ ଦେଲି।
ହୁଁ
କାକୁଡି ଦେଲି ଏସବୁ ଦେଇକି ଗଲେ ଦେଇକି ବାପାକୁ ପଠେଇ ଦେଇଛି, ବାପା ଆସି ବହୁତ ଖୁସି ହେଇଗଲେ।
କହିଲେ ମୋ ଝିଅ ଏତେ ଜିନିଷ ଦେଇଛି ଆଉ।
ନା ସିଏ ଖାଇ ଖାଇକି କେତେ ଖୁସି ହେଇଥିବେ। ସେ ଫେର ମୁଁ ଶୋଇଗଲି। ତାପରେ ଶୋଇକି ଉଠିଲି। ସେ ମୋର ଗୋଟେ ଚାଚୀ ଝିଅ ଆସିଥିଲା। ତା ସାଙ୍ଗରେ ଟିକେ କଥା ହେଲି। କଥା ହେଲା ପରେ, ମା ଉଠିଲେ ମା ଉଠିଲା ପରେ ମା ଏବେ ଭା ଏଇ ଯୋଉ ଆମ ଘରେ ଗୋଟେ ପୂଜା ଅଛି। ସେ ପୂଜା ପାଇଁ ତିଆରି କରୁଛନ୍ତି। ସେ ସବୁ ତିଆରି ହେଇଯାଇଛି। ମୋ ଭାଇ ନେଇକି ଗଲଣିି। ସେ ହେଇଯିବ ପୂଜା ହେଇଯିବ ଆମେ ଖାଇବୁ।
ହଁ ଭଲ ଆଉ।
ଆଉ ତମେ କଣ କଣ କଲ କୁହ?
ମୁଁ ସକାଳେ ଉଠିଲି, ମୋ ମା ସାଙ୍ଗରେ ଘର ସବୁ ସଫା କଲି, ଘର ପୋଛିଲି ମା ଏଠି ରୋଷେଇ କରୁଥିଲେ, ମୁଁ ସ ଇଏ ଘରେ ସବୁ ପୋଛିଲି। ଆଉ ଡ୍ରେସ୍ ସବୁ ଥିଲା ତାକୁ ଧୋଇକି ଶୁଖେଇଲି। କାଇଁକି ନା ଖରା ହଉନି ତ, ଟିକେ ଟିକେ ଇଏ ହେଇଛି। ସେଇଥିପାଇଁ ମୁଁ ଧୋଇକି ଶୁଖେଇଦେଲି।
ତମ ମା କେତେ ଖୁସି ହେଲେ?
ଆଜ୍ଞା।
ତମ ମା କେତେ ଖୁସି ହେଲେ?
ମା ଖୁସି ହେଇଯାଉଛନ୍ତି ଆଉ, କହିଲେ ମୋ ଝିଅଟା କାମ କରୁଛି ଆଉ।
ଏ ଏମିତିଆ ମୋ ମା ପୁରା ଏକଦମ ଖୁସି ତ, କହିବେ
କଣ କରିବୁ, ସବୁ କାମ କର।
ତମ ମା ହଉଛନ୍ତି
ହଁ। ମୋ ମା କହୁଛନ୍ତି ତମେ କାମ କରିବନି, ଆଉ ଖାଲି ଶାଶୁ ଘରେ କଣ ତମକୁ ଶୋଇକି ବସିକି ଖୋଇବେ କି?
ମୋ ମା ଏମିତି କହୁନାହାନ୍ତି। ମୋ ମୋ ମା ଗୋଟେ ମୋ ମା ଗୋଟେ, ପେନ୍ଡ୍ରାଇଭ୍ ମୋ ପାଇଁ ଅନ୍‌ଲାଇନରୁ ଅର୍ଡର କରି ଥିଲ, ସେଇଟା ବଢିଆ ଆସିଛି ମତେ ବହୁତ ସୁନ୍ଦର ଲାଗୁଛି ହାର୍ଟ ସେପ୍ ର ଅଛି।
ହଁ ବଡ ଆସିଲା ନା ଛୋଟ ଆସିଲା?
ହଁ ବଡ ଟିକେ ଆସିଲା, ମୁଁ ଛୋଟ ଭାବିକି ଏ କହିଥିଲି ସେ ବହୁତ ବଡ ଆସି ଗଲା, ବହୁତ ନୁହେଁ ଟିକେ ବଡ ଅଛି। ମା କହିଲେ ଥାଉ, ଥାଉ ପିନ୍ଧିଦେବୁ ଆଉ କଣ?
ହୁଁ- ହୁଁ। କେତେ ପଇସା ପଡିଲା? ହ୍ୟାଲୋ।
ହଁ।
ହ୍ୟାଲୋ ମ୍ୟାଡମ୍ କାଟ୍ କିଆ।
ହ୍ୟାଲୋ ହ୍ୟାଲୋ।
ହଁ। ହ୍ୟାଲୋ।
ଏତେ ଜୋରରୁ କାହିଁକି ଚିଲଉଛ?
ହ୍ୟାଲୋ।
ହଁ।
ନାଁ - ନାଁ ମୁଁ ଚିଲଉନି, ଅଲଗା ଅଲଗା ଲୋକ ଚିଲଉଥିଲେ।
ହଉ ହଉ ତମେ ଟିକେ ଭଲ ଜାଗାରେ ବସ। ମୋର ଦେଢଶହ ଟଙ୍କା ପଡିଲା, ଦେଢଶହ ଟଙ୍କା।
ହଁ- ହଁ।
ମୋ ପାଇଁ ମୋ ପାଇଁ ଚପଲ ବି ଆଣିଥିଲେ। ଆଉୋ ଦିଟା ମୋ ପାଇଁ ମୁଁ କହୁନଥିଲି ପ୍ରାଞ୍ଜୁ ଲିତା ସେଇଟା ମୋର ଦିଟା ପ୍ରାଞ୍ଜୁଲି ନେଇକି ଆସିଛନ୍ତି। ଆସିଥିଲା ଫେରିବାଲା ହଁ ଗୋଟେ ଗ୍ରୀନ୍ କଲର୍ ଅଛି, ଗୋଟେ ଗ୍ରେରେ ବ୍ଲାକ୍ କଲର୍ ର।
ଭଲ ଆଉ, ତମ ମା ଭଲ ଆଉ। ମୋ ମା ବି ଦିଅନ୍ତି। ହଁ ମୋ ମା ବି ଦିଅନ୍ତି, ଏବେ ମୁଁ ନେଇନି ମୁଁ ଏଇ ନେଇଥିଲି ତ, ସେଇ ଏଇ ରଜରେ ନେଇଥିଲି। ଆଉ ନେଇନାହିଁ ଆଉ ନେବି ନେବି,
ସେ ଗାଉନ ନେଇଥିଲି। ସେଟା ପିନ୍ଧି ଦେଇଥିଲି। ଆଉ ଏ ଦିଟା ଏକ୍ସଟ୍ରା ନେଇଯାଇଛି ଗୋଟେ ଡିଜାଇନ ତି ଦିଟା ଅଛି, ଦିଟା ଡିଜାଇନ କରିକି ପିନ୍ଧିବି। ଆଉ ସେ ଚପଲ ବାଲା ଆସିଥିଲା। ସେ ଚପଲ ବାଲା ଆସିଥିଲା ସେ ଆଉ ଗୋଟେ ମୁଁ କହିଲି ମୁଁ ତିନିଟା ଚପଲ ମତେ ପସନ୍ଦ ଲାଗିଲା, ମୁଁ କହିଲି ମୁଁ ଦିଟା ନେବି। ବା ହୁଇ ଏତେ ଚପଲ ଅଛି କାହିଁକି ନେବୁ ତୁ ଗୋଟେ ଚପଲ ନେଇନେ, ମୁଁ କହିଲି କହିଲି ନା ଥାଉ ମୋ ପାଖରେ ଅଛି ତିନିଟା ଚପଲ ମୁଁ କହିଁକି ଆଉ ନେବି। ମା କହିଲେ
ହଁ ଅ।
ଏ ନେ, ଫେରେ ମୁଁ ନେଇନିନି। ପିଙ୍କ୍ କଲର ନେଲି ସେଟାର ଆ ଦାନ୍ତି ସବୁ ବାହାରି ଯାଇଥିଲା, ଫେରେ ଗୋଟେ ବ୍ଲୁ କଲର ଲେନି। ସେଟା ବି ମତେ ବହୁତ ବଢିଆ ଲାଗୁଛି। ସେଟା ବି ପିନ୍ଧିନି, ଯେବେ ବର୍ଷା ପଡିବ ତେବେ ମୁଁ ପିନ୍ଧିବି।
ତମେ ଖାଲି ନଉଥା, ଖାଲି ମା ର ପଇସା ଖର୍ଚ୍ଚ କରଉଛ।
ନାଁ ନାଁ ମୁଁ ଏତେ ପାଇସା ଖର୍ଚ କରଉନି। ମୁଁ ଖାଲି କହୁଛି ତୁ ମତେ ଏତେ ଏ ଜିନିଷ ପସନ୍ଦ ଲାଗୁଛି, ମୁଁ ନେଇନଉଛି।
ହାଁ ସେଥିରେ ପଇସା କଣ ନାଗୁଛି। ସେଟା ଫ୍ରିରେ ଦଉଛି ନା କଣ ତମ ମୁହଁ ଟା ଦେଖିକି ଆଉ?
ହଁ ମୁଁ ମୁହଁ ଦେଖିକି ଫିରିରେ ଦେଇଦବନି?
ଆହଁ ସବୁ ତମର ସାଙ୍ଗ ହେଇଯାଉଛନ୍ତି ଆଉ ତମ ତମ ମୁହଁ ଟା ଦେଖିକି ଦେଇଦବ, ତମ ମା ଟା ଖାଲି ପଇସା ଖର୍ଚ୍ଚ କରୁଛ ହାଁ ଆ ଖର୍ଚ୍ଚ କରୁଥିବୁ ଆଉ।
ତମ ମା ରାଗୁନାହାନ୍ତି?